ଉଁ
କଣ କରୁଚ?
ହେଇ ଇ ଗାଈ ତଡୁଚି।
ଓ ବିଲରେ ଗାଈ ପଶି ଯାଇଛନ୍ତି କି?
ହଁ।
ହୁଁ ହୁଁ।
ଆଇ ଟିକେ ତଳି ଦଉଛି ଆଉ।
ଆମେ ଯୋଉ ତଳି ପକାଉଛ କେତେ ଦିନରେ ଉଠୁଛ। ଚି।
ସେ ହ ମିନ ଏକୋଇଶ ବାଇଶି ଦନରେ ରୁଆ ହ
ମାନେ ଏକେ ମାସେ ଆଉ
ହୁଁ।
ଲାଗୋଛ।
ଶୁବୁନି।
କି ମାସେ ଭିତରେ ରୋଉଚ। ମସଲା ସାର ସବୁ ଆ ସାନା ହେଇଛି। ଭାତ ଆଳୁ ଭଜା ଶାଗ ଭାଜିଥିଲି ପଖାଳ ଖାଇଦେଇଛି ଆଉ।
ପଖାଳ।
ନା କାଲି ରାତି ପାଇଁ ବସେଇ ଦେଇଥିଲି ଭାତ ଇଏ ଆଉ ଖାଇଲେନି କଲେ ରୁଟି। ଘଜାଠୁ ରୁଟି କଲି ପଖାଳ ଅଛି ଆଉ ଖାଇଦବୁ ଆଉ। ହୁଁ। କନ ଖାଇପିଇକି ଯାଇଛ ବିଲ ଆଡେ। ଖଲି କଣ ଖାଇ ପିଇକି ଯାଇଛ ବିଲଆଡେ।
ପଖାଳ। ସେ ଆଳୁଭଜା।
ପନିପରିବା ଆ ଯୋଉ ରେଟ ସହଜେ ମିଳୁନି ଜଉରା ମିଳୁଛି ରେଟ ଆଉ କଣ ଖାଇବ। ନିଜେ ବାଇରେ ଯେ ଆଁ।
ହଁ ପା ବାରି ରେ ଯଦି ଯାହା ଗଣ୍ଟେ କରିବ ଯଦି। ଖାଇବ ଖାଇବ ନହେଲେ ନାହିଁ।
ହମ ନାହିଁ। ଆ ଯୋଉମାନେ ଲଗେଇଥିବେ ତାଙ୍କର ଯଦି ଏ ଟାଇମ ରେ ଫଳୁଥିବ ଖାଇବେ ନହେଲେ ନାଇଁ ଆମେ ତ ଏବେ ଲଗେଇଛୁ ଯେ ଡଙ୍କ ଧରୁଛି ଆଉ। ଆମର ତ ଫଳ ହେଲାଣି ଖାଁ ହବଣୀ ବୋଧେ ଆଉ। ହାର ସବୁ ପଯ୍ୟତ ସବୁ ଯାଇଛ ବୁଲି ଡ୍ୟମ ଫିଏମ।
ଯାଇଛି ଦଣ୍ଡାଧର ଯାଇଛି। ସେ ଜବର ମାଛ ଅଛନ୍ତି।
ନି।
ହୁଁ ଦଣ୍ଡାଧର ଡ୍ୟାମ ରେ ସାତ ପଡା ଯାଇଛି। ଆଁ।
ସେଟା କୁଆଡେ।
ଏ ଦଣ୍ଡାଧରଟା କାମାକ୍ଷା ରୁ ଏ ଜିରିଡା ମାଳି ରୁ କଣ ଏଇ ଭିତରକୁ ପଶିବ ଗୋଟେ କଣ ଭିତରକୁ ପଶିବ ଗୋଟେ କଣ ସେଇପଟେ ବାଟ ଅଛି କଙ୍କଡା ହାଡ ଦେଇକି ଯିବ।
ହୁଁ ହୁଁ। କଣ ବଡ ମାନେ।
ହଁ
ବଡ ଆକାରେ ପ୍ରୋଜେଟ ନା କଣ?
ହଁ ସେମିତି ଆଉ ବଡ ଆକାରରେ କଣ ଗୋଟେ ହେଇଯାଇଛି ସେଇଟା ଫେମସ ହେଇଯାଇଛି ଦଣ୍ଡାଧର ଡ୍ୟାମ୍ ଆଉ। ଡ୍ୟାମ ଗୋଟେ ଫେମସ ହେଇଯାଇଛି ଆଉ। ଏ ହୀରାକୁଦୁ କୁ ବି ପଳେଇଛି।
ଏ ତ
ଏ ହୀରାକୁଦୁକୁ ଗଲେ ଡର ମାଡୁଚି ସେ ପାଣି କି ଡୁଙ୍ଗିଲା ଆଗେ ଡର ମାରୁୁଛି। ଡ୍ୟାମ ଆତେ ତ ଯିବା ଦୂରେ ଥାଉ। କାତ ଅକାତ ପାଣି। ଛା ଜୀବନ ପଳେଇବ ସେଇଠି ଯେମିତି।
କେଟ କି
ଆଁ।
କେତଟା ଗେଟ ଲାଗିଛି?
ଏ ଗେଟେ ପ୍ରବଳ ଗେଟ୍।
ମା
ପାଣି ଲେବୁଲ ତ ଏଇନା ଜବର।
ଏବେ ବର୍ଷା ଦିନେ ଆହୁରି ପାଣି ନାଇଁ କି?
ଅକାତ କାତ କହୁଛି ବା ମାନେ ପୋ-କଣ୍ଟ ପାଇବନି।
ଗାଇ ଯାଇପାରୁ ନଥିବ ଏ। ଯୋଉ ପାଣି ଦେଖିକିନା ତ ଇଏ ଲାଗିବ ପାଖକୁ ଆଉ କଣ ଯିବ?
ଉ ହୁଁ ହୁଁ।
ହୁଁ। ସାପୁଆ ଡ୍ୟାମ ଗୋଟେ ଅଛି ଶୁଣିିଛି ସେଟା କୋଉ କଡେ?
ସାପୁଆ ଡ୍ୟାମ?
ହଁ।
ସାପୁଆ ଡ୍ୟାମଟା ଆମର ବଲାଙ୍ଗୀର ସାଇଡ୍ ବୋଧେ।
ତମେ ଯାଇଛ କେବେ ନା ନାଇଁ?
ହୁଁ ବଲାଙ୍ଗୀର ସାଇଟ ଡ୍ୟାମ୍ ଟା ସାପ ନାଖେ।
ଯାଇଛ କେବେ ହିଆଡେ?
ନା।
ଉଁ ହୁଁ।
ଆରେ କାଇଁ ଯାଇଛୁ ଆଉ।
ଯାଇଛ ନା କଣ?
ଆଁ।
ଏମିତି ପାଖାପାଖି ସବୁ ଯାଇଛ ଆଉ।
ହଁ ଏଇ ପାଖାପାଖି ଏଇ ଚାଳିଶ ପଚାଶ କିଲୋମିଟର ଅତି କଷା କୁଷି ଷାଠିଏ, ଶହେ କିଲୋମିଟର ଭିତରେ ସବୁ ବୁଲିଛି ଏ ଜାଗା ଆଉ। ଏରା ଏକୁଟିଆ ମଣିଷ। ଗଲେ ଏଇ ଖୁଣି ଘର ଦ୍ୱାର କାମଧନ୍ଦା ସବୁ ରହିବ।
ହୁଁ ହୁଁ।
ଆଉ କୁ-କୁଆଡେ ଯାଇକି ରହିହବ ଏତେ-ଏତେ ଦିନ ନାଖେ।
ବାହାରକୁ ଗଲେ ରହିବାକୁ ପଡିବ। ବାହାରକୁ ଆଉ ଯାଇକି ଆସିପାରିବ କି?
ହୁଁ। ରଜରେ କଣ ପେଣ୍ଟ ସାର୍ଟ କରିଥିଲ?
ମୋର ହେଇଥିଲା- ଆ। ତାଙ୍କର ହେଇଥିଲା ମୋର ହେଇଥିଲା ଆଉ।
ଅ ହଁ। ଆଉ ଏଇନା କଣ? ଓଡିଆଙ୍କର ବା ବାର ବର୍ଷରେ ତେର ପର୍ବ ଏଇତ ପର୍ବ ଆରମ୍ଭ ହେଇଗଲା ଆଉ।
ଆଉ ନାତ ଆଉ। ୟା ପରେ ଚାର। ଆସିଯିବ-ଅ ର-ରଥଯାତ୍ରା। ତାପରେ ଆସିଯିବ ଅଁ ଦଶହରା। ଲାଗିବ ଏଇନିକା ପୁଣି-ଇଁ ପଣା ପର୍ଯ୍ୟନ୍ତ ଆଉ।
ହୁଁ।
ନୂଆଁଖାଇ ଗୋଟେ ପର୍ବ ଅଛି ସେଟା କେବେ ଦେଖିଛ ନା ଦେଖିନ?
ନୂଆଁଖାଇ।
ହୁଁ। ସମ୍ବଲପୁରର ନୂଆଁଖାଇ ପର୍ବ ଟା ପାଳନ୍ତିନି? ହଁ ସମ୍ବଲପୁର ପଟେନା ବେଡ଼ା।
ଖାଇ ଜୁହାର।
ଉଁ। କିଁତି କଣ ହୁଏ କେଜାଣି? ଏଇଟା ଖାଲି ଶୁଣିଛି ମା। ବେବେ-ଏ ବେ। କିତି କଥା ଜାଣିଥିବ ଆଉ।
ଆ ଗଲେ ଭଲ କରନ୍ତି କାଳେ। ଆଙ୍କ ର ସବୁ ଏକାଠି ହେଇକି ଡ୍ୟାନ୍ସ ଫ୍ୟାନ୍ସ କରନ୍ତି ତାଙ୍କର ଗୋଟେ ଗୋଟେ ତାଙ୍କର ତ ଏଇଟା ଫେମସ୍ ପୁରା ଆଉ। ନୂଆଁଖାଇ ଆଉ। ନୂଆଁ ଖାଆନ୍ତି। ନୂଆଁ ନୂଆଁ ଖାଆନ୍ତି। ହଁ।
ତାଙ୍କର ହେ ପର୍ବଟା କେତେ ଦିନି ଚାଲେ ବୋ
ହୁଁ। ଦଶ ବାର ଦିନ ପନ୍ଦର ଦିନ ନାକେ ତାଙ୍କର ହଁ ଗୋଟେ ଫେଷ୍ଟିଭାଲ ଟାଇପ୍ ର ପୁରା କରନ୍ତି, ବଡ଼ ଆକାରରେ ତାଙ୍କର ଆଉ।
ହୁଁ।
ଦିଦି ନୂଆବର୍ଷରେ କୁଆଡେ କୁଆଡେ ଭୋଜି କରି ଯାଅ?
ନୂଆଁ ବଷରେ। ଏ ବର୍ଷ ଯାଇଥିଲୁ। ଥଣ୍ଡା ଜର।
ହୁଁ।
ଦେଖିବା ସେଇତ କେତେବେଳେ ଗାଁ ଜଙ୍ଗଲରେ କରିଦଉ ନହେଲେ କୋଉ ଘର
ଦନ ଦ ଦଣ୍ଡାଧର ଯୋଉ କହୁଛ ତାମାନେ ଏଇଟା ହ ମାନେ ଭୋଜି ଫ ମାନେ ଫିଷ୍ଟି ଜାଗା ବୋଧେ।
ହଁ ଫିଷ୍ଟି ପାଇଁ ଜବର ଏଇଠି ଗୋଟେ ପାର୍କ ଟାଇପ ର ଅଛି।
ହୁଁ।
ଫିଷ୍ଟୀ ହୁଏ।
ହୁଁ
ବଡ ଆକାରରେ ହୁଏ ସେଠି ଆଉ।
ଥିଲା ବୋଲି ହେଇଥିଲା ଆଉ
ଆଉ ଖରାବେଳ ରୋଷେଇ ପାଇଁ କଣ ପ୍ରିପାରସନ
ଳେ ଏମତି ତ ଆଉ କିଛି ଆପଣ ଦେଖିବା। ନିର୍ମିତର ଅଛି କଶୁ ଟରା
ହାଡ ହାଡ଼ ନଥିବା ମାଂସ ତାହେଲେ ଆଜି କରିବ। ହାଡ଼ ନଥିବା ମଂୁଷ ଆଜି ତାହେଲେ।
ହଁ। ଆ ଯେ ତ କଣ କହୁଥିଲେ ଆସିବିନି ଖାଇ କହୁଛନ୍ତି ଥରେ କହୁଥିଲେ କଣ କରୁଛନ୍ତି କିଏ ଜାଣି
ଯାହା ହଉ ହାଡ଼ ନଥ ଆମଂ ୋଟ ଖାଉଛ।
ଏ ମୁରା ଖାଏନି
ଆଉ
ନା ମ ମୁଁ ଏରା ତ ମୁଁ ଏଇଠି କୁଅ କେମତି ଖାଉଛି ଶାଶୁଘର ଟିକେ ଟିକେ ଖାଉଛି ନହେଲେ ଆମ ଘରେ ବାପ ଘର ମୁଁ ଖାଏନି ହେରା ଛୁଇଁନି ମୋ ପତରେ ପଡିବନି ଯେ ମୋ ବୋଉ କ ଏବେ ପଚାରୁଛ ଝିଅ ତୁ ତ ଖାଉନୁ ହେରା ତୁ କେମତି କରୁଛୁ ଯେ ଖାଉଛୁ ମା ଆଳୁ ଟିକେ ଆଳୁ ବାଛି ବାଛି ଖାଉଛି ଆଉ ହାଡ ନଥିବା ମାଂସକୁୁ ଖାଉନି।
ହୁଁ।
ଗ ଜମା ତାହଲେ ଖାଏନି ସିଏ ଖାଏନି କଲରା ଖାଏନି ନିମ୍ବୁ ଖାଏନି
ହୁଁ। ହଁ ହ। ହ୍ୟାଲୋ।
ତମ ଆଡ କଣ କଥା କ ଭଲ ପର୍ବପର୍ବାଣି ଭଲ ମନ୍ଦର ଇଏ କୁହ।
ଆମ ଆଡେ ପଣା ସଂକ୍ରାନ୍ତି ଟ କରନ୍ତି ଭଲ ଆଗରେ
ଏମିତି କଣ କର କେମିତି କଣ?
ରୁବୁନି
ଏମିତି କଣ କର?
ଏଇ ବେଲ ଫେଲ ଆଣନ୍ତି ବେଲ ସିଝେଇକି ପୁରା ପଣା କରନ୍ତି ପଣା କରିକି ଗାଁ ଟା ଗାଙ୍କୁ ପଣା ବାଣ୍ଟନ୍ତି। ପୂଜା ପାଠ ହୁଏ ବଡ ଆକାରରେ ଗୋଟେ ଜାକ ଜମ ହୁଏ ଭୋଜି ଭାତ ହୁଏ।
ହୁଁ ହୁଁ।
ଆ ଆଉ ଖାଇ ପିଇ ଗୋଟେ ଖୁସି ଅସି ତାପରେ ସେଠି ନୂଆ ପାଞ୍ଚ ସେଇ ଦିନଠୁ ଆରମ୍ଭ ହୁଏ ନା।
ଓହୋ ପୂଜା ହେଇଥିବ କାଙ୍ଗି ପୁଞ୍ଜିା ପୂଜା ହଉଥିବ ଆଉ।
ହୁଁ।
ହଉ ଆଉ ଆଉ ରଖୁଛି ପୁଣି ପଛରେ କଥା ହେବି ହେଲା।